ହୁଁ କଣ କରୁଚ?
ଏଇଠି ବସିଥିଲି ଆଉ ତମେ କଣ କରୁଚ?
ମୁଁ ଏଠିପା ବସିଛି ଆଉ କଣ କରିବି।
ଖାଇନି ସିମେଇ କଲେ ଖାଇବି ଆଉ।
ହୁଁ ତମେ ରୋଷେଇ କରୁଚନା ମାମା କରୁ ତମେ ଦେ
ମାମା କରୁଚନ୍ତି।
ଆଉ କଣ କରୁଚ ସନ୍ଧ୍ୟାବେଳେ?
ହ୍ୟାଲୋ?
ତମେ କଣ କ କରୁଛ ସନ୍ଧ୍ୟାବେଳେ?
ଥିଲ ତମର ଗାଁ କୁଆଡେ?
ଆମର ବଡ଼ମ୍ବା କଟକ ବଡମ୍ବା।
ହଁ ବଡମ୍ବାରେରେ କଣ ଅଛି ଭଲ? ପ୍ରସିଦ୍ଧ ଜାଗା।
ହଁ ଇୟାଡେ ଛାଡ ଖାଇ ଦେଖି ଆସିଛ?
ନା ନା ସେଇଠି କଣ ଭଲସେ ପାଳନ ହୁଏ?
ହଁ ଛାଡ ଘାଇ ଆମର ଅ ବଢିଆ ପାଲନ ହୁଏ ଛାଡ ଘାଇ ଯେମତି ଯାତ୍ରା ହୁଏ। ଅଷ୍ଟସମ୍ଭୁ ବି ତାଯ୍ୟ ବାଟି ଦେଖିଛ?
ନା ନା ମୁଁ ଯାଇନି ବା ବଡ। ଆ
ରାଜବାଡିଠି ଅଷ୍ଟ ଶମ୍ଭୁ ଏକ ହୁଅନ୍ତି ଶହେ ଶହେ ଆଠ ଠାକୁର ଏକ ହୁଅନ୍ତି।
ଆଉ ତମର ସବୁପଟେ ଲୋକ ନୃତ୍ୟ କଣ ପ୍ରସିଦ୍ଧ ମାନେ ଆମର କେମିତି? ଲୋକନୃତ୍ୟମ ଦଣ୍ଡନାଚ୍ୟ।
ହଁ ହୁଁ ଦଷ୍ଟ ସବୁ ଭଲ ନା ପାଲନ। କରନ୍ତି।
ଦଣ୍ଡନ ଅଛି ଜାଣିଛନ୍ତି। ଦଣ୍ଡନାଚ।
ହଁ ଦଟନାଚ ବି ହୁଏ। ଓ ତମର ଏଇଆର ହୁଏନି।
ହଁ ହୁଏ। ଚଉଦ ଦିନି ବେଳେ ବେଳେ ଏକୋଇଶି ଦିନି ଧରି ହୁଏ।
ପାଳନ କରନ୍ତି।
କଣ କହିଲେ?
ତମର କିଏ ଯାଆନ୍ତି ମାନେ ମିଶନ୍ତି ତାଙ୍କ ଏଟାରେ ବାବା କି କିଏ ଭାଇ ମିଶନ୍ତି?
ମାନେ ଆମ ଘର ପାଖର ମିଶନ୍ତି।
ହଁ ହୁଁ ଆମର ବି ଦାଦାଙ୍କ ପୁଅ ଆଉ ବାବାଙ୍କ ପୁଅ ଯାଆନ୍ତି ବି ଦଡଣ୍ଟରେ। ସିଏ ବି ବାଳନ ପାଳନ କରନ ଖାଆନ୍ତିନି ଆଇଁଷ ଭଇଁଷ କି କିଛି ଖାଆନ୍ତିନି କି ଖାଇଲା ଟାଇମ ରେ କି ପାର୍ଟି କରିବନି।
। । ପୁଣି କେତେ ଜିନିଷ ସେଥିରେ ବାରଣ ଅଛି।
ହୁଁ ଆଉ ଏଠି ନାଚ ହୁଏ ତାପରେ ରାତିରେ ବି ନାଚ ହୁଏ ଧୋଳି ନାଚ ବଢିଆ ଲାଗିବ ତମେ ଦେଖିଛ ବଢିଆ ଲା
ହଁ ବଢିଆ ଲାଗିବ ଆଉ ନାଚ ବି ରାତିରେ ବି ଭଲ ଲାଗିବ।
ଆଉ ରଜରେ କେମିତି କଣ ବୁଲା ବୁଲି? ତୟାର କରଛ
ହଁ ରଜରେ ବୁଲାବୁଲି ହେଇଛି ଆଉ ମୁଣ୍ଡରେ ବି ତେଲ ଲଗେଇବେନିା ହଁ ହେଇଥିଲା ପୋଡ ପିଠା ହାରିକା ସବୁ ହେଇଥିଲା ତ
ହୁଁ ହୁଁ। ଆମେ ତ ହସ୍ ଷ୍ଟେଲ ରେ ଅଛୁ ଆଉ କଣ ଖାଇବୁ କିଣିକି ଆଣିକି ଖାଉଛୁ ଆଉ।
ବହୁତ ଦୁଃଖ ଲାଗା ଘ
ଆଉ ଗାଁ ର ଥିଲା ହଁ ଯାହା ମାମା ହାତରେ ଯାହା କିଛି ଖାଇ ଆନ୍ତୁ। ଆଉ ହଷ୍ଟେଲରେ ତ ଯାହେଲେ କିଣିକି ଆଣିବାକୁ ପଡୁଛି ଆଉ। ଆଉ କଣ କରୁଛ?
ଇଠ ଠିକଦ ଆଉ। ଆଉ ଦଣ୍ଡ ନାଚରେ ବି ବହୁତ କିଛି ବାରଣଭଏ ମୁଣ୍ଡରେ ଏଇଠି ଖାଉଛି ।
ହୁଁ ଆଉ କଣ ପଢୁ ସନ୍ତି?
ତାର ପ୍ଲସ ଟୁ ସେକେଣ୍ଡ ଇୟର ବା? ଆଉ ତମର କିଏ ପରିବାର କିଏ କିଏ ସବୁ ସଦସ୍ୟ ଅଛନ୍ତି।
ଆରେ ହିଆଡେ କଣ ବର୍ଷା ଉଠେଇଛି?
କହଲି ତମ ପରିବାରରେ କିଏ କିଏ ସବୁ ସଦସ୍ୟ ଅଛନ୍ତି?
ଆମର ବାପା ମା ଭାଇ ହଉନି ଆଉ ମୁଁ ଦି ଭଉଣୀ ଗୋଟେ ଭାଇ ଆଉ।
ଓହୋ ଆଉ ଏପଟେ ବର୍ଷା ଉଠେଇନି ମୁଁ ବର୍ଷା ବଷ ହବନି ଟୋଟଲି ବି ବର୍ଷା ହଉନି ଭୁନେଶ୍ୱରେ
ନା ବହୁତ ଗରମ ହଉଛି। ଦି ଦିନ ତିନି ଦିନ କେମତି ବର୍ଷା ପକେଇଛି ଆଉ।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
ହଁ ଆମ ଗାଁରେ ଭାଗି ଫୋନ କରୁଛି। କେମିତି କଣ ସେ କହୁଛି ବହୁତ ବଷା ପକଉଛି ଘଡେ ଘଡେ ଆଉ ଏ ମୁଁ କହିଲି ଯା ହଉ ଏଇଠି ତ କିଛି ବି ପକଉନି ଥଣ୍ଡା ଲାଗୁନି ଖାଲି ଗରମ ଆଜି କେମିତି ଦି ଦିନ ଦିନ ଦିନ ଯେନ୍ତି ବର୍ଷା ପକେଇଛି ନ ଘରେ ନହିଁ ଗରମ ଖାଲି।
ହଁ ଆଉ ହୀରାକୁଦ ଡ୍ୟାମ ଯାଇଛ?
ନ
ହୀରାକୁ ଯାଇଛ?
ନା ତମେ ଯାଇଛ?
ହଁ ଯାଇଛି। ବହୁତ ବହୁତ ଭଲ ଜାଗା ଆ ନାଇଁ ନାଇଁ ଆମ ପରିବାର ପରିବାର
କଣ ଯାଇଥିଲ?
ଆମେ କଣ ଦି କହିଲ ତିନି ଦିନ ଧରି ଗୋଟେ ବସ ରେ ଯାଇଥିଲୁ ଟୁରିଷ୍ଟ ବସରେ।
ଉ ହୁଁ ଠାକୁର କୁ ଦେଖିକି ଆସଲା ଆଉ।
ହଁ ମା ସମଲେଶ୍ୱରୀ।
ଭୋଜି କରିଥିଲ?
ହଁ ସେଇଠି ନିଜେ ମାନେ ରୋଷେଇଆ ଯାଇଥିଲେ ସେଇଠି ରାନ୍ଧିକି ଖାଉ ତାପରେ ପୁଣି ବୁଲୁ
ଫ୍ୟାମିଲି ଯାଇ ଯ କିଏ କିଏ ଯାଇଥିଲ?
ମାମା ମୁଁ। ଭାଇ ଆଈ ଆଉ ଜେଜେମା ଆଉ। କନ୍ଧମାର୍ଦନ ପର୍ବତ ବି ଯାଇଥିଲୁ।
ଝିଅ ପଡ଼ିଯିବୁ। ନାଇ ମ ଅ ହୁଁ ବୁଲାବୁଲି କ-କର ସାରିଲଣିି ଆଉ ଆଉ ସାଙ୍ଗସାଥି ପାଖକୁ ଯାଉଛ ନାଇଁ।
ହଁ।
ତମ ଘର ପାଖ ସାଙ୍ଗ ନା କଣ।
କଣ କହିଲ?
ମୁଁ କହିଲି ଘର ପାଖ ସାଙ୍ଗ ନା ଏ କଲେଜ ସାଙ୍ଗ ନା କଣ।
ହୁଁ ଘର ପାଖରେ ବି ସାଙ୍ଗ ଅଛନ୍ତି କଲେଜ ବି ସାଙ୍ଗ।
ମିଶାମିଶି ପୁରା କରୁଛ ଆଉ ଯିବା ଆ ଆସିବା ଆଉ।
ହଁ ମିଶିକି ବି ପଢୁ।
ଉ ହୁଁ। ଆଉ କଣ ପଢୁଛ ପଢା ସରିଲା ନା କଣ।
ନାଇଁ ନାଇଁ ପଢା ସରିନି ଚାଲିଛି ମୋର ଫିଫ୍ଥ ସେମିଷ୍ଟର ହବ।
ହଁ ଆଉ ତ କାଲି ତ କଲେଜ ଯିବ ନା ଯାଉଛୁ।
କାଲିଠୁ ଆମର କଲେଜ ଖୋଲିବ।
ହୁଁ ହୁଁ। ରଜ ସରିଲା ପରେ ଖଲେଜ।
କଣ ପଢ଼ାପଢ଼ି କରିଛ।
ପରୀକ୍ଷା ତ ଚାଲୁଛି ଏବେ ଆଉ ଚବିଶରେ ଗୋଟେ ଏକ୍ଜାମ ଅଛି ବା ଏବେ ତ ପଢା ପଢି ଚାଲୁଛି ଏବେ ପଢୁଛି ଆଉ ନ ନ ପଢିଲେ ବ୍ୟାଗ୍ ଲାଗିଯିବ।
ହଁ।
ହୁଁ ଏବେ ପଢାପଢି କରୁଛି ଏବେ ସନ୍ଧ୍ୟା ହେଲାଣି ମୋର ଏବେ ଜମ ସରିବା ଯାଇ କେତେ ଡିଶ ଲାଷ୍ଟେ ଅଛି। ଅନଂଷ୍ଠା। ର ତ ହେଲାନି ଆଠ ନଅ ଠୁ ହେଲାନି। ହଁ ସରିବ ଯାଇକି ତିରିଶରେ ମାସେ ଦି ମାସ ଏମତି ହଉଛି ଏବେ କେମତି ମାସେ ହେଇଛି ଆରଥର ଯାଇକି ଦି ମାସ ହେଇଥିଲା।
ମୋତେ ବହୁତ ଗ୍ୟାପ୍ ଦେଉଛନ୍ତି ତାହେଲେ ମାନେ ଏକ୍ଜାମ
ହଁ। ଗୋଟେ ଡିଷ୍ଟାନ୍ସ ଭଳିଆ ବି ପରୀକ୍ଷା ଦଉଛନ୍ତି ଗୋଟେ ଆଠ ନ ହଉଛି ଗୋଟେ ଯାଇକି ପନ୍ଦରରେ ହଉଛିଏଜାମ ନାଇଁ ଗୋଟେ ଗୋଟେ ପନ୍ଦରରେ ହଉଛି ଏବେ ତ ଜୁନ ରେ ପଡିଗଲା ତାପରେ ଚବିଶି ରେ ତାରେ ତିରିଶି ମାନେ ଏମତି ଡିସ ତନ୍ ସିରେ ହଉଛି ଲାଗି ଲାଗିଆ କୋଉଟା ନାହିଁ।
ଭଲସେ ପାଠ ପଢି ପାରିବ ଆରାମ୍ ସେ
ଆରାମ୍ ସେ ହଁ ନା ନ୍ତି କିନ୍ତୁ ବହୁତ ଜୋରରେ କଲେ ଟାଇ ଟେ ଡର ଲାଗୁଛି କାହା ପାଖରେ ହଷ୍ଟେଲରେ ନା ଦିଦି ପାଖରେ ରହିଲେ ବି କଣ ସବୁୁର ରଖିବେନି ଅଧିକାଂଶ। ଆଉ ହେଲେବି ଭଣ୍ଡା ଦେଇକି ରହିବାକୁ ପଡୁଛି ଆଉ କେବେ ଦିଦି ପାଖରେ ଅଛି ନ ଅଲଗା ହଷ୍ଟେଲେରେ ରହିବାକୁ ପଡୁଛି।
ପୁରୀ ଗଲେ ସମୁଦ୍ର କୂଳ ଯାଅ ନା କଣ।
ଯାଇନି ତ ଯିବି ଏବେ ଭାବୁଥିଲି ଦିଦି କହିଲେ ଏବେ ତ ଆସିଛୁ ଆଉ ଏବେ ଚବିଶରେ ଏଜାମ ସରିଯାଉ ତାପରେ ବୁଲି ଯିବା ଆଉ। ଆଉ କଣ କରଛ ଆଉ ତମ ଜେଜେମା କଣ କରୁଛନ୍ତି ତମ ଜେ ଜେଜେମା କଣ କରୁଛନ୍ତି।
ଜେଜେମା ଜେଜେବାପା ଗାଁ ରେ ଅଛନ୍ତି।
ତମେ କୋଉଠି କି।
ଭୁବନେଶ୍ୱରରେ।
ତମେ ବି ଭୁବନେଶ୍ଵରରେ। ପଢୁଚ ନା କଣ।
ପଢ଼ୁଛି ବା।
ଓ ହୋ କୋଉଠି ଅଛ।
ସହିଦ୍ ନଗର।
ଉହୁଁ ତାହେଲେ ତ ମୁଁ ଉଧ ଭୁବନେଶ ଅଛି ହାଇଟେକ୍।
ହଁ। ଆଉ ଜେଜେମା ଜେଜେବାପା ବି ଆସନ୍ତି ଏଠିକି ବୁଲିକି ଯାଆନ୍ତି ଆମେ ବି ରଜରେ ଯାଇଥିଲୁ ବୁଲିକି ଆସିଲୁ।
ଆଉ କେବେ ଘରକୁ ଯିବ।
ଏଇ ଛୁଟି ହେଇ ହେଲେ ଯିବି ଏବେ ତ ଛୁଟି ଜଷ୍ଟି ସରିଲା।
ଘରକୁ ଯାଇନ କି ଛୁଟି ଥିଲା ରଜ।
ହୁଁ ହୁଁ ଆଉ କେବେ ଯିବ ଘରକୁ ଛୁଟି ବେଳେ। ଆଉ କଲେଜ ତ ଆଉ ଛୁ ଟି ନାହିଁ
ଏବେ ତ ଛୁଟି ନାହିଁ ସେମିତି କେତେବେଳେ ଯାଇକି ବୁଲି ଆସିଲେ ହବ ମଝିରେ ମଝିରେ ଆଉ
ହୁଁ।
ଖାଇବା ହବ ତମର।
ଆଉ କଣ ଭୁବନେଶ୍ଵର କୁଆଡେ କୁଆଡେ ବୁଲିଗଲାନି।
ଭୁବନେଶ୍ୱର ଏହି ଖଣ୍ଡଗିରି ମେଳା ଯାଇଥିଲି ଖଣ୍ଡଗିରି ଉଦୟଗିରି ଆଉ ଧଉଳି ଲିଙ୍ଗରାଜ ମନ୍ଦିର। ଆଉ କଳାଭୂମି ଏବେ ଯାଇଥିଲି ଦୁଇ ଚାରି ଦିନ ତଳେ।
ଆଉ ଠିକ୍ ସେ ପାଠ ପଢା କର।
ହୁଁ
ତମର ସୁ ସରି ଯାଇଯିଇଚି ପା ଆଉ ନା କି।
କଁ କହିଲ।
ମୁଁ କହିଲି ତମର ପାଠ ଆଉ କମ ଦିନ କେତେ ଦି ଆଉ କେତେ ଅଛି କେତେ ଦିନ।
ଆହୁରି ଚାରିଟା ସେମିଷ୍ଟାର ଏବେ ଚାରିଟା ସହ ଚାରିଟା ସେମିଷ୍ଟାର। ସରିଲା ଆହୁରି ଚାରିଟା ସେମିଷ୍ଟାର।
ହୁଁ ହଁ। ଆଉ ଘରେ ବାବା ଦିଦି ଏ ସହିତ କଥା ହେଇସାରିଲନି।
ନାଇଁ ନାଇଁ ଦିଦି ନାହାନ୍ତି ମୁଁ ତ ମୋ ଭାଇ ଭଉଣୀ ଆମେ ଦି ଜଣ।
ଓହୋ ତମେ ତମେ ବଡ଼।
ମୁଁ ବଡ଼।
ଓହୋ।
ଆଉ ମାମାଙ୍କ ସାଙ୍ଗରେ କଥା ହୁଅ ଫୋନରେ ମାମାଙ୍କ ସାଙ୍ଗରେ କଥା ହୁଅ?
ବଡ଼ ମାନେ ଅଧିକାଂଶେ ସବୁ ସବୁ ରିସ୍କ ନିିଅନ୍ତି ଆଉ। ମୋ ବଡ ଦିଦି ବିି ସେମିତି ସବୁ ମୁଁ ତ ବସିକି ଖାଉଛି ସିଏ ସବୁ ରିସ୍କ୍ ନଉଛି ଆଉ।
ତମେ ବି ପରିଶ୍ରମ କର।
ହଁ।
ଭଲସେ ପଢ଼ୁଥାଓ ଏକ୍ଜାମ ବି ପରୀକ୍ଷା ବି ଅଛି।
କୋଉଦିନ ତମର?
ତମର ତମର ଚବିଶ ବା।
ତମର କେବେ ହବ ରଜ ପରେ ନିହାତି ଏଜ୍ଜାମ୍ ଚାଲେ। ତମର କୋଉ ଦିନ ହବ?
ଆମର ଏବେ ମାସେ ଭିତରେ ତ ନୋଟିସ୍ ଦେବେ ପୁଣି କରିଦେବେ ଆଉ।
ଏବେ ତ ଆମ ପୁଅର ହେମିତି ଫର୍ମଫିଲପ୍ ହବ। ଏବେ ଆଡିମାସ୍ ଆଡିମିସନ୍ ହବ ରିଆଡିମିସନ୍। ହଁ ହଉ ଆଉ ରଖୁଛି ଆଉ।
ହଉ ହଉ ହଉ ଧନ୍ୟବାଦ।